ବନ୍ଧୁ ନାଇଁ ନାଇଁ ଶୁଣନ୍ତୁ। ନମସ୍କାର ନମସ୍କାର ନାତି।
ଆଉ ତମେ ସେଆଡେ ରହିଯ ଭୁବନେଶ୍ଵର ରେ ଆଉ ଘରକୁ ତ ଭୁ ଭୁବନେଶ୍ୱରରେ ରହିଲ ଆମକୁ ଭୁଲିଗଲ।
ନାଇଁରେ ପୁଅ। ଭୁବନେଶ୍ୱରରେ ଏଇନା ମୁଁ ନାହିଁ ଅବିକା ମୁଁ ପଳେଇ ଆସିଚି ବୁଝିଲେ କି?
କୋଉଠି ତାଲଚେରି ପଳେଇଛ?
ହଁ।
କାହିଁ କଣ ସାନ ପୁଅ ଯୋଗେଇ ପାଇଲାନି କି ଖାଇବାକୁ।
ଶୁଣନ୍ତୁ
ସାନ ପୁଅ କତିରେ ବହେ ବହେ ଖାଇଲ ପୁଣି ସେଠି ପଳେଇଚ ବଡ଼ ପୁଅ କତିକି ତାଲଚେରି।
ଶୁଣନ୍ତୁ?
କୁହନ୍ତୁ?
ମୁଁ ଯାହା କହୁଛି ଆପଣ ମୋ ସାଙ୍ଗରେ ସାଥ ଦେଇ କଥାବାର୍ତ୍ତା ହୁଅନ୍ତୁ ବୁଝିଲେ?
ହଁ କୁହ?
ମୁଁ କଣ କହୁଥିଲି କହିଲେ? ତମର ଯୋଉ ଆମ ଚାଷ ବାସ କାମ ବୁଝିଲେ କି?
ହୁଁ।
ହାଲୋ। କୋଉ ମୁଁ ଭାବୁଛି ଆମର ଯୋଉ ଛଅ ମାଣେ ଜମି ଅଛି ବୁଝିଲେ କି?
ହଁ।
ଏ ଛଅ ମାଣ ଜମିରେ ପ୍ରତିବର୍ଷ ତୁମକୁ ଭାଗ ଦେଇଦିଏ। ଭାଗ ଚାଷୀ ଲୋକ ସବୁ କରନ୍ତି ବୁଝିଲେ କି?
ତମେ ସାଡେ ତାଲଚେ ତମେ ତା ତମେ ତାଲଚେରୀ ଗଲ ଆଉ ଆଡେ ଭାଗ ଦବନି ଆଉ କ ନିଜ ହାତରେ କେମି
ଶୁଣନ୍ତୁ ମୋ କଥା ଶୁଣନ୍ତୁ?
କହୁନ?
ମଝିରେ କୁହନ୍ତିନି?
ଉଁ କୁଅ।
ଚାଷ କରିବି ବୋଲି ଭାବିଚି। ଆଁ ସେମତା ତ ଭାଗ କରିଥିଲି ଯୋଉ ଦଶ ବସ୍ତା କୋଡ଼ିଏ ବସ୍ତା ଧାନ ଦଉଥିଲେ। ତ ଏବେ ଭାବୁଚି ନିଜେ ମୁଁ କରିବି ଚାଷ। ତ କୋଉ ଧାନ ପକେଇବି ତମେ ଟିକେ ଧାନ ଚାଷ ବିଷୟରେ ଜାଣିଛ ଭଲ। କୋଉ ବିହନ ପକେଇବି କଳା ଚମ୍ପା କି ହଜାର ଅଠର କି ସ୍ଵର୍ଣ୍ଣ। କୋଉ ଧାନ ପକେଇବି କହିଲେ ଟିକେ ଭଲ ହୁଅନ୍ତା।
ତମେ ଶୁଣ ତମେ ଗୋଟେ କାମ କର ତମେ ସୁ ସ୍ଵର୍ଣଧାନ କର ଦି ମାଣେ ଘରେ ଖାଇବା ପାଇଁ।
ହୁଁ।
ବିକିବାଏ ପାଇଁ କଳାଚମପା ମଙ୍ଗଳା
ହୁଁ।
ଯେପରିକି ସେ ଧାନ ଗଡିବ ଓଜନ ବୁଲେଇବ ଭଲ।
ଫୁଆଁ
ହଁ ବିକ୍ରୟ ପାଇଁ ସେଇ ଧାନ ଦୁଇଟା କରନ୍ତୁ।
ଆଉ କଣ?
ଆପଣଙ୍କୁ ଭଲ ସୁବିଧା ହେବ ଏବଂ ନୂଆ ନୂଆ ନୂଆ ଧାନ ଗୋଟେ ଧନ୍ତାସ ଅଛି, ସିଏବି ସେଇ ସଵର୍ଣ୍ଣପାଗି ସିଏ ଯଦି ହେବ ଆପଣ ଗୋଟେ କାମ କରିବେ ସ୍ଵର୍ଣ୍ଣମାଣେ ଧନରାଜ ମାଣେ କରିଦେବେ।
ସେଇ ଜ
ଖାଇବା ଖାଇବା ପାଇଁ ଚାଉଳଟି ଭଲ ହବ ଆପଣଙ୍କୁ। ଛୋଟ ଛୋଟ ଧା ଛୋଟ ଧାନ ନରମ ହେବ ମଧ୍ୟ ଖାଇବାକୁ
ହୁଁ ହୁଁ ତ ଆପଣ ଆପଣ କହୁଛନ୍ତି କି ଯୋଉ ଖାଇବା ପାଇଁ ଘରେ ଯେଉଁ ଖାଇବା ପାଇଁ ଚାଉଳ ରଖିବି ସେଥିରେ ସ୍ଵର୍ଣ୍ଣ ଏବଂ ଧଣ୍ଡରାଜ କରିଦେବି ବୁଣିଦେବି ବୁଝିଲେ କି ଆଉ ବିକ୍ରୟ ପାଇଁ ଯୋଉ ବିକ୍ରୟ ପାଇଁ ଯୋଉ ଧାନ ସେଥିରେ ମା ମଙ୍ଗ ବଗଳା ଆଉ ଚମ୍ପା କଣ? କଳା ଚମ୍ପା। କଳା ଚମ୍ପା ପରି ପ୍ରଭୃତିର ଧାନ ସେଥିରେ କରିଦେବି ଯାହା ଦ୍ଵାରା କି ଅଧିକ ଓଜନ ସେ ଧାନ ଯେହେତୁ ବିକ୍ରୟ ପାଇଁ ସେଗୁଡ଼ା ସୁବିଧା ନାହିଁ କି ଦି ଓଜନ ହବ ଭଲ ହବ ଆଚ୍ଛା ମତେ ଗୋଟେ କଥା କହିଲେ ଆପଣ ମା ମଙ୍ଗଳା ଧାନ ଗୁଣ୍ଠକରେ କୋଉ ଧାନ ଅଧିକ ଫଳିବ ମାନେ ଗୁଣ୍ଠ ହିସାବରେ
ଆ ଆମ ମୋ ଆଜ୍ଞା ମୁଁ କଣ କହିବିି ଆମର ତ ଆଡ଼େ ରୁଆ ରୁହି ହେଉଛି ଆଉ ଆମର ରୁଆ ହେଲେ ଆଡ଼େ ଗୁଣ୍ଠ ପିଛା ଆମର ପଡ଼ିଯାଉଛି ପ୍ରାୟତଃ ପଚିଶି ଗୁଣି ପଡ଼ିଯାଉଛି।
ହୁଁ।
ହଁ ପଚିଶ ଗୁଣି ପଡ଼ିଯାଉଛି କଳା ଚମ୍ବା।
ହୁଁ।
ଆମର ପ୍ରାୟତଃ ସ୍ଵର୍ଣ୍ଣଟା ଭଲ ଧାନ ହଉଛି ଅଧିକ ଫଳନ୍ତା ସ୍ଵର୍ଣ୍ଣ
ହୁଁ।
ଓଉ ମା ମଙ୍ଗଳା ଆଉ କଳାଚମ୍ପା। ଏମିତି ପଡୁଛି ମାଣିରେ ଗୁଣ୍ଠରେ ପ ପଚିଶି ଗଉଣି ଏମିତି ପଡ଼ୁଛି ଆଉ। ବସ୍ତା ପଡୁନି ପ୍ରାୟତଃ ପଚିଶ ଗଉନି କୋଡିଏ ଗୌନି ଏମିତି ପଡୁଛି।
ଆଜ୍ଞା।
ଯଦି ଭଲ ଚ ଭଲ ଚାଷ ଜମି ଜମି ଗୁଡ଼ିକ ଯଦି ଭଲ ଉର୍ବର ଥିବ। ତାହେଲେ ପଡୁଛି ପ ତିରିଶ ଗୁଣ ବସ୍ତାଏ ପଡୁଛି ଗୁଣ୍ଟ ପିଛା ଆଉ।
ନାଇ ଶୁଣନ୍ତୁ ମୋର ଧାନ ଭଲ ହବ ମୁଁ କଣ କରିଛି ନା ଏ ବର୍ଷ ଟିକେ ଆମର ଖତ ହେଇଥିଲା ଅଧିକ ଖତ ନେଇ ଟା ଟରରେ ନେଇକି ପାଛଟି ବି ବିଲରେ ପକେଇ ପୁରା ବଳକା କରିଦେଇଛି ବିଲକୁ ବୁଝିଲେ କି ତ ମାନେ ଜମି ଏଇନା ପୁରା ପୁଷ୍ଟିକର ଅଛି ଉର୍ବର ଅଛି ବୁଝିଲେ କି। ତ ମୁଁ ଭାବୁଛି ଯେଉଁ ଧାନଟା ସେଥିରେ ଭଲ ହେବ ସେଇ ଧାନଟା କରିବି। ଆଉ ସେଇଟା ଦେଖିବା ତାକୁ ଟିକେ ତଦାରଖ କରି ଗୋଟେ ଲୋକ ରଖିଦେଇବି ବୁଝିଲ ନା। ସେ ଲୋକ ଟିକେ ଆମର କାଦୁଅ କରିଦବ କି ପାଣି ହାଣିଦବ ଏଇ ସବୁ ନାନା ପ୍ରକାର ଧାନ ଗଛ ତ ଜାଣିଛ ସ ପ୍ରକାର ବେଙ୍ଗେରା ସେଇ ସବୁ କାମ ପାଇଁ ଗୋଟେ ଲୋକ ତ ନିହାତି ରଖିବାକୁ ପଡିବ ଯେହେତୁ ମୋ ବୟସ ହେଇଗଲାଣି ଆଉ ମୁଁ ବେଶି କିଛି କାମ କରିପାରିବି ନାହିଁ। ତେଣୁ ସେଇଆ ଭାବୁଛି ସେଇଆ କରିବି ଆଉ, ନା କଣ କହୁଚନ୍ତି? ହାଲୋ।
ହଁ ହାଲୋ-ହାଲୋ ନା-ନା ଆପଣ-ଆପଣ ଯୋଉ କଥାଟା କହୁଚନ୍ତି ସେଇଟା ଠିକ୍ କଥା, ଆପଣ ଗୋଟେ ଭଲ ପିଲାଟା ଗୋଟା ଦେଖି ରଖିଦିଅନ୍ତୁ ଘରେ। ତିନି ଟାଇମ୍ ଖାଇବ, ଯଦି କିଛି ଖର୍ଚ୍ଚ ବାର୍ଚ ନବ ଭଲ ମନ୍ଦ ନବ।
ହୁଁ।
ଆପଣ ରଖି ଦିଅନ୍ତୁ, ଘରର ବି କାମଧନ୍ଦା କରିବ ବିଲ ବାଡ଼ି ଦେଖା ଚାନ୍ହା କରିବ। ବୁଝିପାରିଲେ କି ଗୋଟେ ରଖିଦିଅନ୍ତୁ ଆପଣ ପିଲା ଆଉ।
ହ ହଁ ରଖିଦେବି ଆଉ କଣ କରିବା ଆଉ ତ ଧାନ ସିଜିନି ପଳେଇ ଆସିଲାଣି ଖରିଫ୍ ଫସଲ ହବ ଏଇନା। ଖରିଫ୍ ଫସଲ ଆମର ଯେତିକ ଧାନ ଜାତୀୟ ଯେଉଁଥିରେ ଅଧିକ ପାଣି ଦରକାର୍ ସେଇ ଫସଲ ବର୍ତ୍ତମାନ୍ ହବ। ଓଡ଼ିଶାରେ ତ ଖରିଫ୍ ଜାତୀୟ ଫସଲ ଅଧିକ ହୁଏ ନାଇଁକି ରବି ଜାତୀୟ ବହୁତ୍ କମ୍ ହୁଏ, ଡାଲି ଜାତୀୟ ମଧ୍ୟ ଫସଲ ଭଲ ହୁଏ ଓଡ଼ିଶାରେ। ତ ଭାବୁଚି ଯୋଉ ହୀର କଡରେ ବୁଝିଲେ କି ଧାନ ବୁଣିବା ସହିତ ହିଡ଼ରେ ଆମର ମୁଗ କୋଳଥ ଭଳି ଯୋଉ ଗଛ ଗଛ ନାହିଁ ଲତା ଜାତୀୟ ଡାଲି ଜାତୀୟ ଗଛ ବୁଝିଲେନା। ହାଲୋ।
ହଁ।
ସେଇ ଗଛକୁ ବିଞ୍ଚି ଦେବି ବୋଲି ଭାବୁଚି ଆଉ। କଳ୍ପନା କରୁଛି, କଣ ଆପଣଙ୍କ ମତରେ କଣ ଏଇଟା ଏକ ଭଲ ଉପାୟ ନା ନାଇଁ?
ନାଇଁ ଆପଣ ଯୋଉ ଉପାୟଟା କହୁଛନ୍ତି ଏଇଟା ଭଲ ଉପାୟ, ଏଥିରୁ ମଧ୍ୟ କିଛି ଅ ର୍ଥ ଉତ୍ପାଦନ ହବା ସହିତ ଲୋକମାନଙ୍କର ନିଯୁକ୍ତି ମଧ୍ୟ ପାଇବେ ଲୋକମାନେ କିଛି ଲୋକମାନେ, କର୍ମ ନିର୍ଦ୍ଧାରଣ ନିର୍ଦ୍ଧାରଣ କରିବେ ଏବଂ ନିଜ ପରିବାରର ଭରଣ ପୋଷଣ ମଧ୍ୟ କରିପାରିବେ କିଛିଟା ଅର୍ଥ ଉତ୍ପାଦନ କରି।
ହୋ।
ଏହାଦ୍ୱାରା ଦେଶର ମଧ୍ୟ କିଛିଟା ବିକାଶ ହବ।
ହଁ।
ମାର୍କେଟରେ ଆକୁ ଆପଣ ଭଲ ଚାହିଦାରେ ବିକିପାରିବେ।
ହଁ।
ହଁ ନାଇଁ ମୋ କହିବା କଥା ଆପଣଙ୍କ ବୟସ ହେଲାଣି ନା? ଆପଣ ଏ ବିଲ ବାଡ଼ି କରତୁନି ଭଗ ମୋ କହଆ କଥା ଆପଣ ବିଲ ବାଡ଼ି କଥା ନ ବୁଝିକି ତୁମ ଦି ପୁଅଙ୍କୁ ଭାଗ କରିକି ଦି ଭାଗ କରିଦିଅନ୍ତୁ ବୁଝିଲେ।
ହଁ ବା।
ଭାଗ ଯେଝା ଚାଷ କରିବେ, ତମ ବୟସ ହେଲାଣି କାଇଁ ତମେ ଏଇ ଯୋଉ ଧନ୍ଦାରେ ସବୁ ପଶିକି ଏଇଗୁରା ସବୁ ଭଲ?
ନାଇଁ ଭଲ ନୁହେଁ, ଯେହେତୁ ଆମ ଓଡ଼ିଆ ଘରର ପୁଅ ଚାଷୀ ଯେ
ଆରେ ମୋ ବାବା ଶୁଣ ଶୁଣନ୍ତୁ-ଶୁଣନ୍ତୁ ମୋ କହଆ କଥା ତମେ ତମୁକୁ ଆସି ଶୁଣନ୍ତୁ ମୋ କହିଆ କଥା ତମୁଁକୁ ଆସି ଏକାଅଶୀ ବର୍ଷ ହେଲାଣି। ତମେ ଆଉ କେଇଦିନି ବଞ୍ଚିବ ଆଉ ଖଟିବ ତମର ଆଉ ବୟସ ଅଛି?
ନାଇଁ ଯେତେ ବର୍ଷ ହେଲେ ବି ମଲା ଯାଙ୍କେ ଖଟିବି ମୁଁ। ଆପଣଙ୍କ କିଛି ଅସୁବିଧା ହେଉଛି କି?
ବିଛଣାରୁ ଉଠି ପାରିବନି ଆଉ ତମେ ଖଟିବ କଣ ତମେ ମୋ କହିଆ କଥା ତମେ ମୋ ଶୁଣନ୍ତୁ ମୋ କାହିଆ କଥା ତମେ ହ୍ୱିଲ ଚେୟାର ରେ ବଇଚ, ତମେ କହୁଛ ବିଲ ଛଅ ମାଣେ ଚସିବ ଏଇଗୁରା କଣ କାମ?
ନାଇଁ ଲୋକ ରଖିବା ଆପଣଙ୍କୁ କହିଲିନି କି?
ଆ ଲୋକ ରଖିବେ ମୋ କହିବା କଥା ଲୋକ ରଖିବ ଯେ ତମେ ପା କଥା ବି କହିପାରନ ତମ ତଣ୍ଟି ପୋଡ଼ିଗଲାଣି। ପୁଣି ଆଉ ତମେ ଆଉ କେଇଦିନ ବଞ୍ଚିବ ମତେ ଗୋଟେ କଥା କହିଲ? ଔଷଧ ଦ୍ଵାରା ତମେ ବଞ୍ଚିଛ ତମେ ଜାଣିପାରୁଛ ତ ଲୋଭ ଗୋଟେ ମଣିଷର ଏମିତିଆ ଜିନିଷ ହେଟା ତମ ବୁଦ୍ଧି ରେ ଭରି ହେଇକି ଅଛି ବୁଝିଲ।
ନାଇଁ ମୁଁ ସେ ସେଥିପାଇଁ ଲୋକ ଗୋଟେ ରଖିଛି ଆପଣ କିଛି ବିଶେଷ କରି ମୋ କଥା ଆପଣ ବ୍ୟସ୍ତ ହୁହନି ମୋ ଦେହ କଥା ମୁଁ ନିଜେ ଦେଖିପାରିବି। ଆପଣ ଏତେ ଚିନ୍ତା କରନ୍ତୁନି ଏବଂ ଆପଣଙ୍କୁ ହୁଁ।
ଆପଣ ଶୁଣନ୍ତୁ ମୋ କାହିବା କଥା ତମ ଘରେ ଝଗଡ଼ା ଲାଗୁଛି ଏବେ। ତମ ଦି ପୁଅ ମୋ ଆଗରେ କହୁଥିଲେ କି ବାପା ଭଲ ମନ୍ଦ ଭାଗ ବାଣ୍ଟ କରୁନାହାନ୍ତି। ଆମେ କୋଉଠି କଣ କରନ୍ତୁ କଉଠି ଦିା ଚାରି ଗୁଣ୍ଠୁ ବିକନ୍ତୁ ନହେଲେ କୋଉଠି ବିଜନେସ କରନ୍ତୁ କୋଉ ଜେଗାରେ। ଭାଗ ଛିଡଉନାହାନ୍ତି କିଛି କରେଇ ଦଉନାହାନ୍ତି। ଗାଁ ଗାଁ ଗଣ୍ଡାରେ ଗପୁଛନ୍ତି ତମ ପୁଅ ଦିଇ ପୁଅ ଯାଇ ତମକୁ ଭଲ ଲାଗୁଛି ତମେ ଆଉ କେଇଦିନ ବଞ୍ଚିବ। ଏସବୁ ଅଳିଆ ଛିଡେଇ ଦଉନ କାହିଁକି?
ନାଇଁ ନାଇଁ ଆପଣ
ମୋ ଶୁଣନ୍ତୁ ମୋ କହିବା କଥା ତମେ କଣ ଉପରକୁ ନେଇକିଯିବ ତମେ ଯାହାଟା ଯାହାଟା ସବୁ ଅ ର୍ଥ ଉତ୍ପାଦନ କରିଛ କିଏ ସବୁରା ସେରା ନବ କିଏ ସବୁ ତମରି ପୁଅ ନବ ନହେଲେ ତମ ନାତି ନବ। ବୁଝୁଛନ୍ତି କି ଆପଣ?
ମୁଁ କହିବି ନା ଆପଣ କହୁଥିବେ?
ଆାଇଁ କୁହନ୍ତୁ କୁହନ୍ତୁ।
ମୋର କହିବା କଥା ଆପଣ ଏତେ କଥା ଚିନ୍ତା କରନ୍ତୁ ନାହିଁ। ମୁଁ ଯୋଉ ଆପଣଙ୍କୁ ଫସଲ କଥା ପଚାରିଲି ସେଇ ବିବଦରେ ଆପଣ ମୋତେ କୁହନ୍ତୁ। ଆପଣ ଅଲଗା ଉପଦେଶ ଦେବା ପାଇଁ ମୁଁ ଚାହୁଁନି କି ଆପଣଙ୍କ ଠୁ ଶୁଣିବା ପାଇଁ ମଧ୍ୟ ଚାହୁଁନି ବୁଝିଲେ କି? ତ ମୁଁ ଯୋଉ କଥା କହିଲି ଆପଣ କୋଉ ଡାଲି ଲଗେଇବି କେମିତି ଲଗେଇବି ବିଲରେ କେତେରେ କଣ ଦରକାର ହବ ସେ ବିଷୟରେ ସେ ବାବଦରେ ମୁଁ ଆପଣଙ୍କୁଠୁ ପରାମର୍ଶ ନେବା ପାଇଁ ଫୋନ କରିଥିଲି ଚଢ଼ିକି କଥାବାର୍ତ୍ତା କରନ୍ତୁନି। ଶୁଣନ୍ତୁ।
ଶୁଣନ୍ତୁ ମୁଁକ୍ ମୁଁକ୍ କହିବା କଥା ଗାଁ ଗଣ୍ଡରେ ସବୁ ଗପୁଛଛନ୍ତି ନା ତମ ଆଲୋଚନା କରୁଛନ୍ତି ସବୁ ମୁଁ ତମ କାନରେ ପକେଇଲି ଏଇ କଥାଟା।
ହ
ଆ ମୋର ଭୁଲ ଯଦି ମୋର କହିବାଟା ଭୁଲ ତାହେଲେ ଭୁଲ ଆଉ ମୁଁ କଣ କହିବି।
ହଉ ରଖୁଛି ଆଉ ମୁଁ ଆପଣଙ୍କ ସାଙ୍ଗେ କଥା ହେଇ ଭଲ ଲାଗିଲା। ଆଉ ମୁଁ ଆପଣଙ୍କୁ ଆଉ କେବେ ବି ଚାହୁଁନି ଆପଣଙ୍କୁ କଲ କରିବା ପାଇଁ ଦେଖିବା କଣ ହଉଛି।
ନାଇଁ ନାଇଁ ମତେ ତମେ ଗୋଟେ କାମ କର ଏ ସମ୍ପର୍କ କାଟିଦିଅ ବୁଝିଲ ଇଏ ଯୋଉ ରହିକି ଲାଭ ନାହିଁ। ରଖିଲ ତମ ଫୋନ୍ ରଖିଲ। ସମ୍ପର୍କ ରଖିକି ଲାଭ ନାହିଁ ବୁଝିଲ।
ଆଜ୍ଞା ଧନ୍ୟବାଦ ରଖୁଛି ହାଁ।
ହଁ ତମେ ରଖ ତମେ ଆଉ ଆସିବନି ଗାଁକୁ ସାଢେ ରୁହ ବଡ ପୁଅ ପାଖରେ ରୁହ କି ସାନ ପୁଅ ପାଖରେ ରୁହ।
ତମକୁ ଖାଇବାକୁ ଦିଅନ୍ତୁ କି ନ ଦିଅନ୍ତୁ ଆଉ ଗାଁ